ହାଲୋ ହୁଁ ହାଲୋ। ହଁ ଚଳିିବ ଚଳିବ। ଭଲ ଅଛନ୍ତି ଆପଣ କେମିତି ଅଛନ୍ତି?
ମୁଁ ଭାଇ ଭଲ ଅଛି।
ହୁଁ କଣ କରୁଥିଲେ ଆଉ।
ତ ମେଘ ପକଉଛି ଘରେ ଏଇଠି ବସିଛି ଆଉ।
କେତେ ଦିନ ହେଲା ବର୍ଷା ହଉଛି ଆପଣଙ୍କ ଅଚଳରେ?
ମୋର ଏଇପଟେ ତିନି ଦିନ ହେଲାଣିଁ ମେଘ ଜୋରିଆ ପକଉଛି।
ନାଁ ବର୍ଷା ହେଇନି।
ନାଇଁ ବର୍ଷା ଯୋଓଉରିଆ ପକଉଚି।
ହୁଁ ମାନେ ଏ ଏ ପାଗ ଠିକ ହେଇନି ଏ ପର୍ଯ୍ୟନ୍ତ?
ନାଇଁ ଭାଇ।
ମାନେ ଏବ୍ ଏବ୍ ମାନେ ଏବେ ମତେ ବର୍ଷା ହଉଚି ତାହେଲେ।
ଆଜ୍ଞା।
ଉୁଁ ନାଇଁ ଆମର ତ ଛା ବର୍ଷା ଛାଡିଗଲାଣି ଏବେ ଟିକେ ପାାଗ ଭଲ ଅଛି।
ଆଜ୍ଞା।
ମାନେ ହଁ। ମାନେ ଏ ବର୍ଷା ତ ହଉନି କି ଖରା ବି ହଉନି କିନ୍ତୁ ଯୋଉ ପାଗ ଟା ଭଲ ଅଛି ଆଉ।
ମେଘ ଟୋଟାଲି ପକଉନି।
ନା ନା ମେଘ ନାଇଁ ଟିକେ ଏବେ ଟିକେ ଟିକେ ଖରା ପଡୁଚି ଆଉ ଖରା ତ ପଡୁନି କିନ୍ତୁ ଯଉ ଯୋଉ ଆଲୁଅ ଟିକେ ଟିକେ ଅଛି ଅଛି ଆଉ ମେଘ ତ ନାଇଁ ଆଉ।
ଆମ୍ବର ଆଲୁଅ ଅଛି ମେଘ ବି ପକଉଚି ଟିକେ ଟିକେ। ସକାଳ ତ ପକେଇଥିଲା ଟିକେ ଜୋରିଆ?
ହଁ।
ଅ କାଲି ରାତିରୁ କାଲି ସକାଳୁ ଯୋଉ ଷ୍ଟାର୍ଟ ହେଲା ଯେ ରାତି ଯାକେ ନା ଉପରଳା ଟାଇମ ଟିକେ ଛାଡିିଥିଲା।
ହଁ।
ଆଉ ଏବେ ଏଠି ରାତି ଯା ପକଉଥିଲା ସକାଳୁ ଟିକେ ଛାଡ଼ି ଥିଲା ଏବେ ଏଠି ପୁଣି ଆଉଥରେ ଷ୍ଟାର୍ଟ ହେଲାଣି।
ଓହଁ ଛାଡିଯିବ ଛାଡିଯିବ ଆଉ ଦିନେ ଦି ଦିନରେ ଛାଡିଯିବ ଆଉ।
ଆଉ ଦିନେ ଦି ଦିନ ତ ଲଘୁଚାପ ଅଛି ଆଉ।
ହଁ ପରା ତାପରେ ଛାଡି ଯିବ ଆଉ। ତାହେଲେ କୁଆଡେ ଯାଇନାହାନ୍ତି ତାହେଲେ ଆପଣ ବାହାରକୁ ତାହେଲେ?
ନାଇଁ ଭାଇ ଘରେ ବସିଚୁ ତ ମେଘ ଫେଘ ଯାଇ ହଉନି ତ କୁଆଡ଼େ କି ଆଉ କୁଆଡ଼େ ଯିବୁ ଏଇ ପାଗରେ।
ହଁ ସେଇଆ ସେଆ ଛାଡିଲେ ଟିକେ ବୁଲାବୁଲି କରିବା ବାକୁ ଭଲ ଲାଗିବ କିନ୍ତୁ ଛାଡୁନି ବର୍ଷା। ତ ଦି ଦିନ ଲାଗି ପଡିଚି।
ଧିକ ଘରେ ବୋର ଲାଗୁଛି ତ।
ହଁ ହଁ କଣ କରିବା କୁହନ୍ତୁ ଆମେ ଖରା ତ ଖରା ହଉ